ହ୍ୟାଲୋ
ଆଜ୍ଞା।
ଭାଇ ନମସ୍କାରେ।
ନମସ୍କାରେ।
ଆଉ କଣ ସବୁ ଖବର ଭଲ?
ହଁ ଭଲ କୁହ।
ଆଉ କଣ ଏତେ ଦିନ ହେଲା ଏ ଫୋନ ଫାନ୍ କରିନ?
କ ଟିକେ ଏପଟ ଟିକେ ବ୍ୟସ୍ତ ରହିଯାଇଛି ଫୋନ କରିପାରି ନଥିଲି ଆଉ କଉନା।
ଆଉ ଦେହ ପା ସବୁ ଭଲ ଅଛି? ଆଉ ଘରେ ସମସ୍ତେ?
ଭଲ ଅଛନ୍ତି।
ହଁ ହଁ ହଁ ନାଇ ଆମର ବା ଟିକେ କଣ କହିଲ ଭାଇ। ଦିଟା ଜାଗା ଅଛି ଯିବାର ପିକନିକି।
ଆମେ କହୁଥିଲେ ଯେ ଆମେ। କୋଉଠି କହିଲ ଆମର ଯି ଜ ଅଧେ ଲୋକ କହୁଛନ୍ତି ଯିବା ପାଇଁ କି ଯୋଉ। ସମ୍ବଲପୁର ସେପଟେ ନୃସିଂହନାଥ ହରିଶଙ୍କର ସେପଟେ ସାଇଡ ଆଉ ଅଧେ। କହୁଛନ୍ତି ଯିବାକୁ ବାଲେଶ୍ଵର ସାଇଡ୍ ହେଲା।
ଆଛା ଆଚ୍ଛା।
ହଁ ସେଇଟା ପେ ଏପଟେ କୋଉ ଜାଗା ସେପଟେ କୋଉ ଜାଗା ଟିକେ ମୁଁ କହିଲି ଦେଖିବା ଭାଇଙ୍କି ପଚାରିବା।
କୋଉ ପଟେ ଭଲ କୋଉ କୋଉ ସ୍ପଟ ଅଛି ଟିକେ।
ତମ ଆମର ସବୁ ଗାଉଁଲି ଲୋକ ତ ଗାଁ ଲୋକ।
ହଁ ହଁ ସବୁ ଗାଁ ର ସ୍ତ୍ରୀ ଲୋକ ପୁରୁଷ ଲୋକ ସବୁ କ ଫ୍ୟାମିଲି ଯିବେ।
ଆମେ ବି ଗଲେ। ଗୋଟେ ସେନାଥ ହରିଶଙ୍କର ଗଲେ ଭଲ ହବ। ଖାଲି ନୃସିଂନାଥ ହରିଶଙ୍କର ଯିବ ନା ସମ୍ବଲପୁର ହେଇକି ଯିବ?
ଏ ସମ୍ବଲପୁର ଗଲେ କଣ ସେଇ ଗୋଟାଏ ଦିନରେ ସବୁ ବୁଲି ହବ?
ସମ୍ବଲପୁର ଗଲେ ନାଇ ଦି ଦିନ ପ୍ରୋଗ୍ରାମ କରିବା ପାଇଁ ପଡିବ।
ଦି ଦିନ କରିବାକୁ ପଡିବ ନାଇଁ କି?
ଦି ଦିନ କରିବା ପାଇଁ ପଡିବ। ଦୁଇ ଦିନ ବଲେ। ସମ୍ବଲପୁରରେ ତ ଅଛି ଚାରିଟା ସ୍ପଟ ପାଞ୍ଚଟା ସ୍ପଟ ବୁଲି ପାରିବ। ଚାରି ପାଞ୍ଚଟା।
ଚାରି ସେ ଚାରି ପାଞ୍ଚଟା କଣ କଣ ନା ସବୁ କହିଲ ଟିକେ। ଚାରିଟା କଣ କଣ ନା?
ସେ ଯୋଉ ଚାରିଟା ସ୍ପଟ ସେ କଣ କଣ ନା ହୁଁ? ହୁଁ ହମା।
ଚାରିଟା ସ୍ପଟ୍ ହେଲା ଫାଷ୍ଟ ହୁମା ମନ୍ଦିର। ସେକେଣ୍ଡ ହଉଛି ଆମର ହୀରାକୁଦୁ ଡ୍ୟାମ।
ହଁ ତାପରେ
ତାପରେ ହେଲା ଆମର ତାପରେ ଘଣ୍ଟେଶ୍ଵରୀ।
ହୁଁ।
ଘଣ୍ଟେଶ୍ଵରୀ ସମଲେଶ୍ଵରୀ ତାପରେ ଅଛି ବୁର୍ଲାପଟ ସେ ଯୋଉ କୁହୋନ୍ତି ହୀରାକୁଦ ମୀନାର ସେପଟେ ବି ଅଛି ସେଇଟା ତ ଦିଟା ଉପ ଦେଖ ଦେଖିପାରିବ। ଟାୱାର ଉପରେ ହଁ
ଆଉ ବୁଢ଼ା ବୁଢ଼ୀ ଲୋକ କଣ ଉପରକୁ ଯାଇପାରିବେ?
ହଁ ସେପଟେ ପାଖରେ କି ନାହିଁ ମାନେ ଟାୱାର ଟା ପୁରା ମାନେ ଉପରେ ଯୋଉ ହେଇଛି। ତା ପାଖରେ କିନା ହଉଛି ପର୍କେଙ୍କି। ସେଟା ପୁରା ଘାଟି ଟାଇପ୍ ର ଉଠାଣି ଉଠିକି ଯିବ ପାର୍କ ପାର୍କିଂ ଯିବ ପାର୍କିଂରେଠି ଗାଡ଼ି ରହିବ ତମେ ସେଠି ଆରାମରେ ଉପରକୁ ଯିବ।
ହୁଁ।
ଉପରକୁ ଯାଇକିରି ସେଠି ଟିକେଟ୍ କରିବ ସେଠି କାଉଣ୍ଟରରେ ପାଞ୍ଚ ଟଙ୍କା ଲେଖି ନେଉଥିଲେ କଣ ଦଶ ଟଙ୍କା ଲେକି ବଧେ ନେଉଥିବେ କି କଣ। ହେଇି ଆରାମରେ ଉପରେ ଯାଇକରି ଛିଡା ହେଇକି ଦେଖିବ ଯୋଉଟା କି ଏପଟେ ଆମର ଯୋଉ ଆମେ ଯାଉଛେ ଯୋଉ ଏପଟେ ହୀରାକୁଦ ଡ୍ୟାମ। ସେପଟେ ଗଲେ ତମକୁ କଣ ରୋପ ରେ ଯିବା ପାଇଁ ପଢ଼ିବ ପ୍ଲସ ଗାଡ଼ିରେ ଗାଡ଼ିରେ ଯେ ଛୋଟ ଗାଡ଼ି ରେ ଯିବା ପାଇଁ ପଡିବ ବୋଲର ନହେଲେ ଭ୍ୟାନ ରେ ଯିବା ପାଇଁ ପଡିବ। ଏଠି କଣ ଆଉ ଗାଡି ଭଡା ଦବା ପାଇଁ ପଡିବନି ଡାଇରେକ୍ଟ ଯୋଉ ଗାଡିରେ ଯାଇଥିବ ସେଠି ପହଞ୍ଚିବୁ ସେଠି ପହଞ୍ଚିକି ତମେ ଡାଇରେକ୍ଟ ଉପୋ ଉପରକୁ ଯ ଉପ ଯାଇ ନିଜେ ବି ଯାଇକଠି ଯାଇକିରି ଟିକେଟ ଖାଲି କାଉଣ୍ଟର ପାଞ୍ଚ ଟଙ୍କା ଲକା ବଧେ ପାଞ୍ଚ ଟଙ୍କା। ଉଠିବ ଆରାମରେ ପୁର ଦେଖିବ ପୁରା ଡ୍ୟାମ ପୁରା ଯେମତି ଦେଖାଯିବ ପାଣି। ଛିଡ଼ା ହେଇକି ପୁରା ଡ୍ୟାମ ପୁରା ପାଖରେ ଦେଖିବ।
ହଁ ଏମିତି ଏତେ ଆମେ ତ ଯାଇଥିଲୁ। ଆମକୁ କାହିଁକି ଆମେ ଯୋଉ ଯାଇଛୁ।
ତମେ ଯାଇନ ତମେ ଯାଇନ ଆଉ ସେପଟକୁ ଯାଇନ ଆଉ। ସେପଟକୁ ଯାଇନ ତମେ ଏପଟେ ବୁଲି ଆସିଛ ଆଉ। ତାପରେ ତମେ ଯଦି ତମର ଦି ଦିନିଆ ପଗ୍ରାମ ହବ ଯଦି ତମେ ହରିଶଙ୍କର ନୃସିଂହନାଥ ଯିବାକୁ ଚାହିଁବ ତାହେଲେ ତମକୁ ତ ଏପଟୁ ସ୍ପଟ ସବୁ ସାରିକି ଯାଇ ଯିବା ପାଇଁ ପଡିବ ନା।
ଆମେ ଆଗ ମାନେ ସମ୍ବଲପୁର କହୁଛ ହଁ।
ହଁ ସମଲପୁରୀ ତ ତା ହିମା ସକାଳ ହିମା ମନ୍ଦିର ସେଠି ଯିବ ତମର ଯଦି ଫିଷ୍ଟ୍ ପ୍ରୋଗ୍ରାମ ଥିବ ତମେ ହୀରାକୁଦରେ ଫିଷ୍ଟ ପ୍ରୋଗ୍ରାମ କରିବ। ଦି ପହର ଖାଇବା ସେଠି ଖାଇବା ଖାଇସାରିଲା ପରେ ଯିବ ସେଇଠି ପାଖରେ ହିଁ ସମଲେଶ୍ଵରୀ ମନ୍ଦିର ସମଲେଶ୍ଵରୀ ମନ୍ଦିର ବୁଲି ସାରିଲା ପରେ ସେପଟୁ ତମେ ଯଦି ମିନାର ପଟେ ଯଦି ଯିବ ଯିବ ଯଦି ମିନାର ସେପଟେ ନ ଯିବ। ତାହେଲେ ତମେ ଏପଟେ କୋଉଠି ନା ଆମର ହିରା ସମଲେଶ୍ୱରୀ ମନ୍ ସମଲେଶ୍ୱରି ମନ୍ଦିରରୁ ତାପରେ ଘଣ୍ଟେଶ୍ଵରୀ ବୁଲିବ ଲାଷ୍ଟ ରାତିଟା। ସେଠି ଘଣ୍ଟେଶ୍ଵରୀ ବୁଲାବୁଲି କରି ସେଠି ଖାଇବା ରାତି ଖାଇବା ଟା ଖାଇ। ତେବେ ସେଠୁ କଣ କରିବ ସେଠୁ ରାତିରେ ବାହାରିବ ରାତିରେ ବାହାରିଲେ ରାତିରେ କୋଉଠି କି ହ
ନୃସିଂହନାଥ ସେ କୋଉ ଜିଲ୍ଲାରେ ପଡୁଛି?
ସେଇଟା ବଲାଙ୍ଗିରି ଯାଉଛି ନା।
ଆଚ୍ଛା ବଲାଙ୍ଗୀର ଯାଇକି ନା ବହୁତ ଦୂର।
ଓ
ସେଠି ଯାଇ ସେଠି ସକାଳେ ପହଞ୍ଚିବ।
ହୁଁ।
ତମର ଗାଧୁଆ ପାଧୁଆ କରି ଠାକୁର ଦର୍ଶନ କରି ଯଦି ତମେ ଖାଇବା ବନେଇଆ ହ ଯଦି ଖାଇବା ବନେଇବ ଖାଇବା ବନେଇ ଖାଇ ଏଠିକି ଆସିବ ତି ଇନି ବନେଇ ଖାଇକିରି ଏଠିକି ଆସିବ କୋଉଠି ନା ନୃସିଂ ହରିଶ
ହୁଁ।
ହରିଶଙ୍କର ସେଠି ଆଉ ଟାଇମ ହବନି ଜଳ
ସେଠି କଣ ସବୁ ସିଏ କଣ ସବୁ ପାହାଡିଆ ଏରିଆ ପାହାଡିଆ ଏରିଆନା ଏମିତି ଆମରି ଭଳିଆ ଏ ଯଉ ନର୍ମାଲ୍ ରାସ୍ତା।
ନାଇଁ ନାଇଁ ନାଇଁ ରାସ୍ତା ନର୍ମାଲ କିନ୍ତୁ ସିଏ ହଉଛି ନାଇଁ ଘାଟି ନାହିଁ। କିନ୍ତୁ ପାହାଡ ଏରିଆ ଆଉ। ପାହାଡ ଜଙ୍ଗଲ ଏରିଆ ଆଉ ମାନେ ଏତେ ବଡ ପାହାଡ। ଗୋଟେ ପଟେ ନୃସିିଂହନାଥ ମନ୍ଦିର ଆଉ ଗୋଟେ ପଟେ ହରିଶଙ୍କରମ
ଆଚ୍ଛା।
କିନ୍ତୁ ସେ ସେପଟ ଠାକୁର ଏପଟ ଠାକୁର ଦର୍ଶନ କରିବା ପାଇଁ ହେଲେ ତମକୁ ମିନିମମ୍ ତମ କେତେ ସେଠୁ ବାହାରିବ ଟିକି ତିରିଶି ପଚାଶ କିଲୋମିଟର ପରେ। ପାସ୍ କରି ମାନେ ଦେଖିବା ପାଇଁ ହେଲେ।
ଓ ହୋ ହୋ ହୋ।
ମୁଣ୍ଡେ ତମ ଏପଟ ସେପଟ ହବା ପାଇଁ ପଡ଼ିବ। ସେପଟେ ଦେଖିସାଇଲା ରେ ଏପଟକୁ ଆସିବ ଏଠି ରୋଷେଇ ବାସ କରିବ ଦି ପହର ଖାଇବା।
ସେଠି ମାନେ କିଛି ହୋଟେଲ ଫୋଟେଲ ହୋଟେଲ ଫୋଟେଲ ଅଛି ନା ତମେ କେମିତି
ନାଇଁ ହୋଟ୍ ହୋଟେଲେ ଅଛି। କିନ୍ତୁ ସେଆଡେ ଖାଇବା ଇଆଡେ କା ଆମ ଲୋକଙ୍କୁ ପୋଷେଇବନି କାରଣ ଦି ପହର ଖାଇବାଟା ରାତି ଅନିଦ୍ରା ହେଇକି ଯା ଯାଇଥିବ। ଆଉ ଯଦି ତମେ ଖାଇବାଟା ନହବ ଭଲ ତାହେଲେ ଦେହ ମୁଣ୍ଡ ଖରାପ।
ହଁ ଯେମିତି କିି ବରମ୍ପୁର ସାଇଡ୍ ରେ ହଁ। ସମ୍ବର ଚଟଣୀ ଦିଅନ୍ତି କିନ୍ତୁ ଆମ କଟକ ର ଲୋକ ଲୋକମାନେ ଖାଇବା ପାଇଁ କି ଅଶାନ୍ତି ହୁଅନ୍ତି।
ହ ସେ ପୋଷେଇବେ ସେମାନେ ସମ୍ବର ରସମ ସେଟା ଲଗେଇ ଖାଇଥିବେ ରାଗ ପାନି ଚାରୁ ପା
କିନ୍ତୁ ଆମର ତ ଏପଟ ଖାଇ ପାରିବେନି ଲୋକମାନେ ନା ଖାଇ ପାରିବେନି। ଓହୋ ଠିକ କହିଛନ୍ତି ତାହେଲେ ଆମକୁ ଗୋଟେ ରୋଷେଇଆ ନବାକୁ ପଡିବ ନାଇଁ।
ସେଇଟା ଦି ଦିନିଆ ପ୍ରୋଗ୍ରାମ ଅଛି।
ହଁ ଦି ଦିନିଆ ହେଲେ
ସମ୍ବଲପୁରୀ କୃଶିନାଥ ହରିଶଙ୍କର ମାନେ ଆଜି ରାତିରେ ବାହାରିଲ।
ଆଜି ରାତି ମନେକର କେତେଟା ବେଳେ ବାହାରିବୁ ଯଦି ବାହାରିବୁ ଆମେ
ନଅଟା ରୁ ଦଶଟା ଭିତରେ ବାହାରିଲେ ଚଳିବ ଏବେ ତ ପୁରା ରୋଡ ବହୁତ ଭଲ ହେଇଗଲାଣି ଆଗରୁ ବହୁତ ସିଙ୍ଗଲ ରୋଡ ଥିଲା ହଁ ସିଙ୍ଗଲ ରୋଡ ଥିଲା ଆକ୍ସିଡେନ୍ଟ୍ ଗାଡି କହୁଥିଲା ଗାଡି ଆକ୍ସିଡେଣ୍ଟ୍ ହଉଥିଲା। ମାନେ ବହୁତ ମରୁଥିଲେ ଏବେ ତ ସେ ସବୁ ନାହିଁ ପୁରା ମାନେ ଏତେ ବଢିଆ ରୋଡ ହେଇଯାଇଛି ପୁରା ମାନେ ବହୁତ ବଢିଆ ଆଗରୁ ଏତେ ଏତେ ବଡ଼ ଖାଲ ଥିଲା ଗାଡି ଦୁମ୍ ଦାମ୍ ଭୁସ୍ ଫାସ ହେଇ ପଡୁଥିଲା।
ହଁ ହୋ ଆଉ ଆପଣ ଆପଣ ଯାଆନ୍ତି ଏତେ ଦୂର ଅ। କେମିତି କଣ ଚଲାନ୍ତି ଡର ଲାଗେନି।
କିଛି କିଛି ନାହିଁ ଡର କାଇଁ? ହାତୀକି ଗାଡି ଚଲେଇଲା ଡର ଲାଗିବ। ଆମେ ଯଦି ଡିରିବୁ ତାହେଲେ ଲୋକମାନୋନ କାହାରେ ଭର୍ସା
ହଁ ସିଏ ବି ଠିକ୍‌ କଥା ମୁଁ କହିଲି ଆ ପୁରା ସେ ମାନେ ଯୋଉ ଘାଟି ରାସ୍ତା ବି ଆପଣ ନେଇକି ଚଲେଇକି ଯାଇପାରିବେ ନା।
ହଁ ହଁ ଆଉ କଣ ଖାଲି ଡ୍ରାଇଭର ଗାଡି ଚଲେଇଲେ ଖାଲି କଣ ପ୍ଲେନ୍‌ ରୋଡ ଚଲେଇବା ଘାଟି ରୋଡ ଚଲେଇବ
ଓ ହୋଉ ହୋଉ ନାଇଁ ସେ ଲୋକମାନେ ଭୟ କରିଥିଲେ ଆଉ କହିଲେ କେମିତି କଣ ଯିବା ସେଥିପାଇଁ କହୁଛନ୍ତି ଆଉ ଆସିବୁ ଟିକେ ଆଉ ଯଦି ଆମର ର କୋଉଠି ଆମର ଯୋଉ ବାଲେଶ୍ଵର ସାଇଡ୍‌ ରେ ଯଦି ଆମର ତାହେଲେ ବାଲେଶ୍ଵର ଏରିଆ ର ଟିକେ ବୁଝିଦବୁ ବାଲେଶ୍ଵର ଟା ବି ପାଖ ହବ। ଆଉ
ହଁ ସେପଟେ ଏପଟେ ବି ଯିବାକୁ ଯଦି ଚାହିଁବ ବାଲେଶ୍ଵର ଯଦି ଯିବାକୁ ଚାହିଁବ ବାଲେଶ୍ଵର ଯିବ। ବାଲେଶ୍ଵର ବି ଭଲ ଜାଗା ଗୋଟା ଦିନ ପ୍ରୋଗ୍ରାମ।
ହଁ କଣ କଣ ସ୍ପଟ ଅଛି ସେଠି ବାଲେଶ୍ଵରରେ?
ଫାଷ୍ଟ ପଡିବ ତମ ଯୋଉ ତମେକର ଆଜି ରାତିରେ ବାହାରିଲ କାଲି ସକାଳେ ପହଞ୍ଚିବ ଆଷ୍ଟ ଯିବ ତମର ପଞ୍ଚଲିଙ୍ଗେଶ୍ଵର ମନ୍ଦିର।
ହୁଁ।
ପଞ୍ଚଲିଙ୍ଗେଶ୍ଵର ମନ୍ଦିର ରରୁ ବାହାରିଲା ପରେ ସେକେଣ୍ଡରେ ପଡିବ ଗୋଟେ ନୀଳଗିରି ଅଛି ବୋଲି ଗୋଟେ ଜଗନ୍ନାଥ ମନ୍ଦିର।
ହଁ।
ଆଉ ଯିମ୍ ତି ତମର ରୋଷେଇ ପ୍ରୋଗ୍ରାମ ଥିବ ସେଠି ଅଛି ଚାନ୍ଦିପୁର ସି ବିଜ ସେଠିକି ଯିବ ସେଠିକି ଯାଇକି ରୋଷେଇ କରିବ ହେଲା କି?
ହଁ।
ସେଠି ଯାଇ ସେଠି ଯାଇ ରୋଷେଇ କରିବ ସେଠି ଯାଇକି ରୋଷେଇ କରିକି ଆରାମରେ ତମେ ସେଠି ଯାଇଁକି ଘୋଷେଇବାସ କରିକି ଆରାମ ରେ ତମେ ସେଠି ଖାଇଲ ଦି ପହରକୁ ଖାଇି ସାରି ସଞ୍ଜବଳକୁ ବାହାରିବ।
ହୁଁ।
ତାପରେ ଯିବ ଆମର ସ୍ୱାମୀ ଜଗନ୍ନାଥ ମନ୍ଦିର।
ହୁଁ।
ଏଇମାନେ ଜଗନ୍ନାଥ ମନ୍ଦିର କହିଲ ବହୁତ ବଢିଆ ମନ୍ଦିର ଜଗନ୍ନାଥଙ୍କ ମନ୍ଦିର ସେଠି ପ୍ରସାଦ ମିଳଳେ ସବୁ ଭଲ ବଢିଆ ଲାଗେ କିନ୍ତୁ ସନ୍ଧ୍ୟା ସନ୍ଧ୍ୟା ସେଠି ବହୁତ ଭଲ ଲାଗେ। ବହୁତ ଭଲ ଲାଗେ ସେଠି ସେଠି ବୁଲିଲ ଲାଷ୍ଟ ତମର କ୍ଷୀର ଚୋରା ଗୋପୀନାଥ ବୁଲିବ ବୁଲିକିରି ଆସିବ ଆଉ ପାଞ୍ଚଟା ସ୍ପଟ ହେଲା ଆଉ।
ଓହୋ ଆଉ କଣ ଗୋଟେ ସେ ରାଜପ୍ରସାଦ ସେଇଠି କୋଉଠି ଅଛି?
ଏଇଠି ସେଇଠି କଣ?
ରାଜପ୍ରସାଦ କଣ ଗୋଟେ ରାଣୀଙ୍କର ଗୋଟେ ଗୁମ୍ଫା ଭିତରେ କଣ ଗୋଟେ ଅଛି ତାଙ୍କର ଯୋଉ ଡାଣୀ ଯୋଉଠି ସ୍ନାନ କରନ୍ତି। ସେ ଗୋଟେ ରାଜପ୍ରସାଦ ପାଖରେ ତା ଭିତରେ ଗୋଟେ ଏମତି ଗୁମ୍ଫା ହେଇଥିବ। ଏଇ ସବୁ ଛାଡୁଛନ୍ତି ଏବେ ଯୋଉ ପିଲାମାନେ ରିଲସ କରି ଆମେ ସେଇଠୁ ଦେଖୁଥିଲୁ। ହୁଁ ସେ ବୋଧେ ହଁ ସେଇ ଜଗନ୍ନାଥ ମନ୍ଦିର ପାଖରେ ଗୋଟେ ରାଜ ପ୍ରସାଦ।
ହଁ ହଁ ହଁ ବୁଝିଲି ବୁଝିଲି ବୁଝିଲି ସେ ସିଏ ହଉଛି ନୀଳଗିରି ଜଗନ୍ନାଥ ମନ୍ଦିର ପାଖରେ ରାଜପ୍ରସାଦ।
ହଁ ହଁ ସେଇଠି ଗୋଟେ ରାଜପ୍ରସାଦ। ହଁ ପୁରୁଣା ଘର ଆଉ ତାଙ୍କ ରାଣୀ ରାଣୀ ଯୋଉ ଗାଧଉ ଥିଲେ ସେ ଯୋଉ ଗୁମ୍ଫା ଭଳିଆ ତା ଭିତରକୁ ବି ପିଲାମାନେ ଯାଉଛନ୍ତି ବୁଲିକ ଆସୁଛନ୍ତି ତ
ସେଇଟା କଣ ଏତି ପିଲାମାନେ ଛାଡୁଛନ୍ତି ଓହୋ ତାହେଲେ ବଢିଆ ବଢିଆ ଭଲ ଭଲ ସ୍ପଟ ପଟେ ବି ଅଛି ନା?
ହଁ ହଁ।
ଆଉ ବାଲେଶ୍ଵରରୁ ବୋଧେ କମ ଘଣ୍ଟା ଲାଗିବ ଆମେ ବୋଧେ ପହଞ୍ଚି ପାରିବା ନା!
କମ ଘଣ୍ଟା ହଁ ହଁ ଟିକେ କମ ସବୁଆଡେ ତ ରୋଡ ଭଲ ହେଇଗଲାଣି ବାଲେଶ୍ଵରରେ ଟିକେ ହଁ ମାସ ରୋଡ ଭଲ ସବୁ ଭଲ ବାଲେଶ୍ଵର କହିଲେ ଆ କିଛି ଆଉ
ଆଉ ପଞ୍ଚଲିଙ୍ଗେଶଵର ଯୋଉ ଯିବ ପଞ୍ଚଲିଙ୍ଗେଶ୍ଵର ଯୋଉ ସେ ଯୋଉ ମାନ ମାନେ କଣ କଣ ପାହାଚ ଫାହାଚ ଅଛି କି ଆମର ଟିକେ ବୁଢା ବୁଢୀ ଲୋକ ଯାଉଥିଲେ ତ ସେଇଥିପାଇଁ ପଚାରୁଥିଲି
ହଁ ଟିକେ ପାହାଚ ଚଢିବା ପାଇଁ ପଡିବ ନା ଠପରଙ୍କ ପାଖକୁ ଯିବା
କେମିତି ଆ ଆପଣ ଯାଇଛନ୍ତି କେବେ ସେ ଠାକୁରଙ୍କୁ ଦର୍ଶନ କରିଛନ୍ତି?
ହଁ।
ଓ ହୋ କଣ ପାହାଡ ଝରଣା ଫରଣା ଅଛି ବୋଧେ?
ହଁ ଗୁମ୍ଫା ଅଛି ଗୁମ୍ଫା ଭିତରେ ଲିଙ୍ଗ
ଓହୋ ହୋ ଓହୋ ପାଣି ପୁଡି ଗ ମାନେ କେମିତି ମାନେ ଦର୍ଶନ କରିହବ? କତେ ଓଦା ହେଇଯାଉଥିବେ
ନାଇଁ ନାଇଁ ଓଦା ହ ସେ କଣ ପୁରା ବୁଡିକରି ନାଇଁ ସେମିତି ନଁ ଠାକୁର ଦେଖାଗଲା ଭଳିଆ ନା ଭଗବାନଙ୍କର ଗୋଟେ ଅବଦାନ
ଓହୋ ହୋ ଆଉ ତାହେଲେ ସ ବି ପାହାଚରେ ଯାଇପାରିବେ ବାଡା ଥିବ ଧରି ଧରି ଉପରକୁ ଉଠିବେ ଆଉ।
ହଁ ହଁ ହଁ କେତେ କେତେ ଲୋକ ଯାଉଛନ୍ତି ନା?
ଓହଁ ହଁ ଇଏ କଣ ତେରଶହ ବାଉନ ପାହାଚ ଯେମିତି ଚଢନ୍ତି ଆମର କିଏ ଯୋଉ